ହ୍ୟାଲୋ ସାର୍ ଆପଣଙ୍କୁ ଶୁଭୁଛି କି?
ଆଜ୍ଞା ମ୍ୟାମ ସବୁ ଅଛି।
ସାର୍ ଆପଣ କଣ କରୁଥିଲେ?
ମୁଁ ମ୍ୟାମ ଏବେ ଜଷ୍ଟ୍ ସେପଟେ ଯାଇଥିଲି। ଫୁଲ ଗଛ ଉପରେ ପାଣି ଦେଇଚୁ।
ଓହୋ ଆଉ ଆପଣଙ୍କର ସେପଟେ ତ ଆପଣ ଯେଉଁ ଗଛରେ ପାଣି ଦେଉଥିଲେ ସେଇଠି ଆପଣଙ୍କ କେତେ ପ୍ରକାର ଗଛ ଲାଗିଛି?
ମ୍ୟାମ ଗୋଟେ ଲାଗିଛି ମେକ୍ସିକନ୍ ମିଣ୍ଟି। ଗୋଟେ ଲାଗିଚି ପୋଦିନା ଆଉ ଗୋଟେ ଆଲୋବେରା। ଆଉ ନେକ୍ସେଟ୍ ଦିଟା କଣ ସେ ଫୁଲ ଗଛ ନାଁଟା ଅଲଗା ଆଉ ଗୋଟେ ଏଇ ଯୋଉ। ଆଉ ଗୋଟେ ପିଆଶାଳ କିନ୍ତୁ ଲାଗିଛି ଆଉ।
ଓହୋ ଆଉ ସାର୍ ମତେ ପଚାରୁନାନ୍ତି ଆମର ଛାତଗୋଟେ କୋଉ କୋଉ ରଡ। ଏଠି ଲାଗିଛିନା ବୁଲି ବୁଲି କହିବି କୋଉ କୋଉ ଗଛ ଲାଗିଛି।
ଇଏ ମାନେ କଣ?
ସାର୍ ମୁଁ ଷ୍ଟାର୍ଟିଂ କରୁଚି ଗୋଟେ କଣରୁ।
ଆଜ୍ଞା ମ୍ୟାମ୍।
ସାର୍ ଲାଗିଛିଇ। ଗୋଟେ ଲାଗିଛି କଣ ଆଲୋଭେରା ଲାଗିଛି ଗୋଟେ।
ଆଜ୍ଞା ତା ବେନି ନା ଆପଣଙ୍କର ଏତେ ପ୍ରକାର ଗଛ ଅଛି ତା। କାରଣ ଗଛ ସାଙ୍ଗରେ ଗଛର ଡେଲି ଭେଟାଭେଟି ହୁଅନ୍ନ୍ତି।
ସେ ବେନିଫିଟ୍ ବାବଦରେ ମୁଁ ଏତେ ବି ଜାଣିନି କିନ୍ତୁ ମୁଁ ସବୁ ଜାଣିଚି ମୁଁ। ଗ୍ୟାସ୍ କରିକି କହୁଛି କଣ କଣ ଲାଗିଛି ଗୋଟେ ଆଲୋଭେରା ଲାଗିଛି। ଗୋଟେ ଜୁଆଣି ଲାଗିଚି ଆଉ ଗୋଟେ କଖାରୁ ଗଛ ଲାଗିଚି।
ଜୁଆଣି ଟା ଯୋଉଟା ନାସିଆ ଆମେ ମନେ କୋହୁଚୁ ସେଇଟା ପା ଜୁଆଣି ଗଛ ନା ନା ସରି ସରି ଜୁଆଣି ଗଛୁଟା। ଅଲଗା ହବ କି ସମାନ ମୁ ଜାଣିନି ହଁ ଛାଡନ୍ତୁ।
ହଁ ସାର୍ ହଁ ଛାଡ଼ନ୍ତୁ ଆପଣ ମୋ କଥା ଶୁଣନ୍ତୁ।
ସେ ଟିକେ ନଏସ୍ କୁ ଟିକେ ଦେଖନ୍ତୁ ଟିକେ ଶୁଭୁଛି ତ ଜୋରେ।
ଆଜ୍ଞା ସାର୍ ଆଜ୍ଞା ମ୍ୟାମ।
ହଁ ସାର୍ ମୁଁ କହୁଛି ଆଲୋଭେରା ଲାଗିଚି ଜୁଆଣି ଲାଗିଚି। କଖାରୁ ଲାଗିଚି ହଳଦୀ ଗଛ ଲାଗିଚି ଗୋଟେ। ତାପରେ ଯେଉଁ ସାର୍ ଯେଉଁ ତେଲୁଗୁ ମାନେ ଯେଉଁ ଗୋଟେ ଲାଲି କଲର ଫୁଲ ମୁଣ୍ଡରେ ବାନ୍ଧନ୍ତିନେହିଁ।
କଣ ସେବୀ ସେବତୀ ଲଗେଇଲା ମୁଁ ସେ ଫୁଲ ନାଁ ଜାଣିନି ବଟ ଲାଗିଚି। ତାପରେ ଏପଟେ ସାଇଡ କୁ ଆସି ଲାଗିଚି କୋଉ ଗଛ ଲାଗିଚି କହୁଚି। ସେଇଟା ଲାଗିଚି ଟ ଯୋଉ ଟଗର କୋହୁଚି ମନ୍ଦାର ଗଛ ଲାଗିଚି।
ଆଜ୍ଞା ଆଜ୍ଞା। କେତେଟା ମନୀ ମନୀ କେତେ ହେଇଛି।
ସାର୍ ମନୀ ସାର୍ ମନୀ ପୁରା ଲମ୍ୱିଚି ତଳ ଯାଏ।
ଓ ହୋ ସ୍ୟନ୍ ପୁରା ରିଚି ଫାମିଲି ମ୍ୟନ୍।
ସାର୍ ତାଆରେ ଲାଗିଛି ପୋଇ ଗଛ ଲାଗିଚି ତାପରେ ଗେଣ୍ଡୁ ଗଛ। ଗଛ ଲାଗିଛି ତାପରେ ତୁଳସୀ ଗଛ ଗୋଟେ ଲାଗିଛି ଏଇଠି ତାପରେ ଆଉ ଗୋଟେ ତୁଳସୀ ଗଛ ଲାଲି ତୁଳସୀ। ଗୋଟେ ଲାଗିଚି ଧଳା ତୁଳସୀ ଗୋଟେ ଲାଗଚି କଳା ତୁଳସୀ ଗୋଟେ ଲାଗିଚି।
ଆପଣଙ୍କର ଭେରାଇଟି ଭେରାଇଟି ତୁଳସୀ ଗଛ ସାବାସ୍।
ହଁ ତିନି ପ୍ରକାର ଫୁଲ ଲାଗିଚି ଗେଣ୍ଡୁ ଫୁଲ। ତାପରେ ଆଉ କଣ ଲାଗିଛି ଟଗର ଗଛପଟ ଲାଗିଛି ଫେରେ ମନି ପ୍ଲାଣ୍ଟ ଲାଗିଛି ଫେର ଆଲୋଭେରା ଫେରେ
ସେଣ ପଇସା ମାନେ କାଫି।
ସେଟା ବି ଲେମ୍ବୁ ଗଛ ଗୋଟେ ଲାଗିଛି ତାପରେ ସେ ଲେମ୍ବୁ ହେଇନି କିନ୍ତୁ ଲେମ୍ବୁର କଣ୍ଟା କିନ୍ତୁ ଅଛି ଆପଣଙ୍କୁ ଫୋଡିଦେବି।
ଆଜ୍ଞା।
ତାପରେ ଅନ୍ନପୂର୍ଣ୍ଣା ଗଛ ଲାଗିଛି।
ଆଜ୍ଞା ତାପରେ?
ଆଉ ଗୋଟେ ଅନାବନା ଅନାମିକା ଗଛ ଗୋଟେ ଲାଗିଛି ସେ ଗଛ ନାଁ ବି ମୁଁ ଜାଣିନି।
ଓହ ସେଥିପାଇଁ ଆପଣ ତାକୁ ଅନାମିକା ଦେଇଥିଲେ ସାଙ୍ଗ
ହଁ ହଁ ତାପରେ ସେଇଟା ସ କଣ ଟରାଟ ଟ ସେ ଚ ଚମ୍ପା ଚମ୍ ଚମ୍ପା ଗଛ
ଆଉ ତାପରେ ନା
ତାପରେ ଆଉ ଗୋଟେ ଗଛ ଲାଗି ସେଟା ମୁଁ ଜାଣିପାରୁନି ମୁଁ ବୁଝିକି ଆପଣଙ୍କୁ ପରେ ଜଣେଇବି କିନ୍ତୁ ପୋଇ ଗଛ ଲାଗିଛି ଆପଣ ପୋଇଡଙ୍କ ଖାଇବେ କି?
ଆପଣ ମ୍ୟାମ ଜଉ ଯୋଉ ତୁଳସୀ ଗଛଟା ତିନ୍ତା ତା ମଞ୍ଜି ପ୍ୟାକ୍ କରିଦିଅନ୍ତୁ। ପୋଇ ଆମର ଅଛି। ଆପଣଙ୍କର ନେବେ ଆମ ବାଡିରେ ଲାଗିଛି ଯୋଉ କଣ କହିଲେ ଏଟା କି ବେରି ଗୋଟେ ରହିଥ ଅ ମିନ୍ସ ବ୍ଲୁବେରି ନୁହେ କଣ ବେରି ଟା ମୋର ମନେ ପଡୁନି। ଗ୍ରେପସ୍ ର ପୁରା ସ୍ମଲ୍ ଭରଜନ୍ ଭଳିଆ ନେନ୍ଥା ଟା ହେଇଥାଏ। ଛୋଟିଆ ଇଏଟା ଡାଇବେଟିସ ପାଇଁ ଭଲ କାମ ଦିଏ। ସେଟା ଦେନ୍ ଆପଣଙ୍କର ଆଜ୍ଞା।
ଆଚ୍ଛା ଶୁଣନ୍ତୁ ଆମ ମାନେ ଘର ଫ୍ରଣ୍ଟ ଘର ତ ତାଙ୍କର ଗୋଟେ ବାଲକୁନୀ ଅଛି ତ ତାଙ୍କର କଣ କଣ ଲାଗିଚି ମୁଁ ଦେଖୁଛି ମତେ ଯେତିକି ଦେଖାଯିବ ମୁଁ ସେତିକି ଆପଣଙ୍କୁ କହିବି।
ଆଜ୍ଞା।
ସାର ଲାଗିଛି ବୃଷୁଆ ପତ୍ର ଯୋଉ ଭୃସଙ୍ଗ ପତ୍ର ଗୋଟେ ଲାଗିଛି। ତ ତାଙ୍କର ବି ମନ୍ଦାର ଗଛ ଲାଗିଛି। ତାଙ୍କର ବି ମନ୍ଦାର ଗଛ ଲାଗିଛି। ତ ତାଙ୍କର ବି ଲାଗିଛି କଉ ଗଛ ଯଉ ଛୋଟ ଗୋଲାପ।
ଆଜ୍ଞା।
ଛୋଟ ଗୋଲାପ ଲାଗିଛି ଆଉଏଅ ତାପରେ ଟଗର ଗଛ ଲାଗିଛି।
ଆଜ୍ଞା।
ବେଶୀ କିନ୍ତୁ ମନ୍ଦାର ଗଛ ଲାଗିଛି ଆଉ ବେଶୀ ମୁଁ ଜାଣିପାରୁନି ତ ଆଉ ଜଣକ ଲାଗିଛି ଅମୃତଭଣ୍ଡା ଗଛ। ଆଉ ଜଣଙ୍କର ଗୋଟେ ସଜନା ଗଛ ତାପରେ ଆଉ ଗୋଟେ ବେଲ ଗଛ। ଅଛି ନଡ଼ିଆ ଗଛ ଗୋଟେ ଅଛି।
ଆଜ୍ଞା।
ଆଉ ଏମିତି ଗଛ ଅଛି ଆଉ।
ଓହୋ ଚାଲିଛି ଆଉ।
ଚାଲିଛି ଆଉ ଆମ ଘର ପାଖରେ ଗୋଟେ ଅଙ୍କଲ
କଣ ଭୁବନେଶ୍ୱର ରେ?
ସାର୍ ନା ମୋର ସାର୍ ମାନେ ଆମେ ତ ପରମାନେଟ ରହିଲୁଣି ଭୁବନେଶ୍ୱର ରେ। ତ ମୋ ନେଟିଭ୍ ପ୍ଲେସଟା ହେଲା ବରମପୁର ମାନେ ମୁଁ ଜନ୍ମ ହେଇଛି ସେଇଠି।
ଓ ଗଞ୍ଜାମ ଆଜ୍ଞା।
ଆଜ୍ଞା ମୁଁ ବ୍ରହ୍ମପୁରରେ ଜନ୍ମ ହେଇଛି କିନ୍ତୁ ମୋ ବାପାଙ୍କର ଘର ଆଗରୁ ଥିଲା ଆସ୍କାରେ। ତ ଆସ୍କା ଘରଟା ଜେଜେବା ବିକି ସାରିଲେଣି ତମେ ଏଇଟା ଭୁବନେଶ୍ୱରରେ ପୁରା ପରମାନେଣ୍ଟ।
ହଁ ପରମାନେଣ୍ଟ ଆପଣ ସେ ଯୋଉ ଘରେ ରହୁଛନ୍ତି ସେଟା ହିଁ ପରମାନେଣ୍ଟ କର
ହଁ ସେଟା ମାନେ ମୋ ଜେଜେଙ୍କୁ ମିଳିଥିଲା ମାନେ ବିଡିଓ ଘର। ମୋ ଜେଜେ ଯୋଉ କଣ କହିଲେ ମୋ ଜେଜେ ହୋ ହୋମ ଡିପାର୍ଟମେଣ୍ଟରେ ଥିଲେ ନା।
ତା ନଁ ମ୍ୟାମ ହଁ ମ୍ୟାମ୍ ଆପଣଙ୍କ ମନି ମୁଁ ଜଣିଛି କେତେ ପ୍ଲାନ୍ଟ ଯେତେ ବଢିଛି ଆପଣଙ୍କ ମନି ବି ସେତେ ବଢ଼ିଛି।
ସେ ନା ନା ସେ ନା। ମାନେ ଜେଜେବାପାଙ୍କର ଏତେ ହାଇ ପୋଷ୍ଟ ନଥିଲା ହୋମ ଡିପାର୍ଟମେଣ୍ଟ ଥିଲା, କିନ୍ତୁ ଲୋ ପୋଷ୍ଟ ଥିଲା।
ଓହ ତାଲେ ଆମେ ଆଜ୍ଞା।
ତ ଜେଜେଙ୍କୁ ୟୁନିଟ ଥ୍ରୀରେ କ୍ଵାର୍ଟର ମିଳିଥିଲା ତ ମାନେ ସେଇଟା ନଥିଲା କି ମାନେ ବାପା ଚାକିରି ଛାଡ଼ିଦେଲେ ପୁଅ ଚାକିରି କରିବ ବୋଲି।
ତ ମୋର ଗୋଟେ ଦା ଦାଦା ସେଇ ଚାକିରି କଲେ ତ ଦାଦା ସେଇ ଘରଟା ତିନି ନମ୍ବରରେ ଅଛି ତ ସେ ଘରକୁ ବି କେହି ଯାଆନ୍ତିନି। ମାନେ ଜେଜେବାପା ଥିଲା ଟାଇମକୁ ଆମେ ସବୁ ଯାଉଥିଲୁ ବଗରା ଏବେ କିନ୍ତୁ ଏତିକେହି ଯାଉନାହାନ୍ତି। ସେଠି ଭାଇ ଭାଉଜ ଭାଉଜଙ୍କର ପୁଅ। ଏ ସବୁ ରହୁଛନ୍ତି ଆଉ ଆଉ ଦାଦା ବଡ଼ ମା ରହୁଛନ୍ତି।
ହୁଁ ହୁଁ
ଏଇଭଳିଆ ଆଉ ଆମର ତ ବଡ଼ ବଡ଼ ଫ୍ୟାମିଲିଟା ନା ସୁଖେ ଦୁଃଖେ ଚାଲିଛି ଆମର ଆଉ।
ଆଜ୍ଞା
ହଁ। ଆ ତୁ ଆମର ଏଇଟା କି କହିବେନି କି ଟାଉନ ଟାଉନ ନଡିଆ ଗଛ ଲାଗିଛି।
ଆଜ୍ଞା ନା ପୁରା ଭିଲେଜ ଜାଣିପାରିଲି।
ମତେ କିନ୍ତୁ ଭିଲେଜ ବହୁତ ଭଲ ଲାଗେ। ମାନେ ସହରଠାରୁ ଭିଲେଜ ଭଲ ଲାଗେ।
ଗାଈ ଅଛି ବାଛିରୀ ଗୁଡା ଅଛନ୍ତି ହେଲ ପଣ ଆମେ ଗାଡି କରି ରଖିବେ ପୁରା ଭିଲେଜ
ମତେ ସତରେ ଭିଲେଜ ବହୁତ ଭଲ ଲାଗେ, ମୁଁ ଯେତେବେଳେ ମୋ ସାନ ପିଇସି ଘରକୁ ଯାଏ ମତେ ଆସିବାକୁ ଇଛା ହୁଏନି ମାମୁ ଘର ଗଲେ ମତେ ଆସ ଛ କାରଣ ନା ଗାଁ ପରିବେଶର ଗାଁ ବାସ୍ନା ଅଲଗା ନା।
ଗାଁ ବାସ୍ନା ଆଗରୁ ଅଲଗା ଥିଲା। ଏବେ ବହୁତ ଡିଫରେଣ୍ଟ, ଏବେ ଗାଁରେ
ସେକଥା ମୁଁ ଜାଣିନି କିନ୍ତୁ ଯୋଉ ମାନେ ମୋ ପିଇସି ଘର ଜଗସିଂହପୁର। ଜଗତସିଂହପୁରରେ ବି ତାଙ୍କ ସେ ଯୋଉ ଜାଗା ତାଙ୍କ ଘର ବାରେ ଗୋଟେ ପୋଖରୀ ଅଛି ଯେମିତି ଭଳିଆ ତାଙ୍କର ସେ ପୋଖରୀ ଅଛି ତା ସାଇଡରେ ଶିବ ମନ୍ଦିର ତ ତାଙ୍କର ସେଇଠି କିଏ ଲୋକ କହିବେନି କି ସେମାନେ ଟାଉନ ବୋଲି ମାନେ ପୁରା
ହଁ ଗାଁ ରେ ତ ସବୁଆଡେ ସେ ଆମ ଗାଁରେ ଫାଷ୍ଟ ପଶୁଆପ ଶିବ ହନ ମନ୍ଦିର ତାପରେ ଗାଁ ଭିତରେ ପଡିଆ ବଢିଆ ଗାଁରେ ସବୁବେଳେ ଥା ବଟ ଗାଁ ତଥାପି ଏବେ ଟିକେ ଟିକେ ସହର ଆଡକୁ ଗତି କରୁଛି। ଯୋଉ ଗୀତଟା ନାଇଁ ନା କଣ ଗାଁ ମୋର ସହର ସହର ବାସୁଛି।
ହଁ ସାର୍ ସେ ଗୀତ ଗାଆନ୍ତୁନି କିନ୍ତୁ ଆପଣ କୁହନ୍ତୁ? ହଁ ସେ କିନ୍ତୁ ମୁଁ ଯେତେ ବି ମୋ ଭାଇ ମାରେଜ ଟାଇମକୁ ଯାଇଥିଲି ଥରେ ମୋ ସା ମାନେ ପିଇସି ଘରକୁ। ତ ତାଙ୍କ ଗାଁକୁ ମାନେ ଗଲି ମାନେ ତାଙ୍କର ମାନେ ଦାଣ୍ଡ କାନି ପସିଲୁ ତାଙ୍କ ବାଡ଼ି କାନି ପଶିକି ତାଙ୍କ ବିଲ ମଶାଣି ଫସାଣି ଦେଇକି ଆମେ ପୁରା ବୁଲିକି ପଲେଇଆ ସିଲୁଣି। ମାନେ ଏଇଭଳିଆ। ତାପରେ ମଶାଣୀ ଟା ବି ସେଇଠି ଯାଉଚନ୍ତି ନା ଖେଳ ସିଷ୍ଟମ ମାନେ ହେଇଯାଇ ଯୋଉ ମାନେ ଜିମ୍ ବଲ୍ ଜିମ୍ ଯୋଉ ଭଳିଆ ହଉଚି ଜିମ୍ ତ ସେଇଭଳିଆ ସବୁ ମେସିନ୍ ଲାଗିଚି। ତ ସେଇଠି ଯାଇକି ଖେଳୁଛନ୍ତି। ତ ଆମେ ଯାଇକି ମସାଣି ରେ ଖେଳୁଥିଲୁ ଆମେ ବି ଜାଣିନଥିଲୁ।
ଆଜ୍ଞା ସେଇଟା ହେଇଯାଏ ମ୍ୟାମ୍। ଆମର ଆମର ବି ସବୁ ପଡିଆ ସେବେ ଏବେ ଗାଁରେ ଯୋଉ ମଶାଣି ଯୋଉଠି ପଡିଆ ସେଇଠି।
ସାର୍ ମୁଁ ଆପଣଙ୍କୁ ଆଉ ଗୋଟେ କଥା ଆଉ ଗୋଟେ କଥା କହିବି। କଣ ହେଇଚି ଜାଣିଛନ୍ତି ନା ମୋ ଭାଇ ଏବେ ନଭେମ୍ବର ତେଇଶିି ରେ ମ୍ୟାରେଜ୍ କଲା। ତ ନଭେମ୍ବର ତେଇଶିି ରେ ଆମେ ଯାଇଥିଲୁ ବେଲଗଣ୍ଠା ଓଡଗାଁ ଯୋଉ ବେଲଗଣ୍ଠା କହୁଚି ଗଞ୍ଜାମ ଯାଇଥିଲୁ।
ଆଜ୍ଞା।
ତ ସେଇଠି ଭାଇର ଆମର ବ୍ରାହ୍ମଣଘର ଯେହେତୁ ଆମ ଦିନ ମ୍ୟାରେଜ ନା। ତ ଭାଇର ମ୍ୟାରେଜ୍ ସଇଲାକୁ ସାତଟା ପାଖାପାଖି ହେଇଗଲାଣି। ମାନେ ଚାରିଟାରେ ବାହାଘର ଷ୍ଟାର୍ଟ ହେଲା ସାତ ତା ଭିତରେ ଆମ ମ୍ୟାରେଜ୍ ସରିଲା। କାରଣ ଆମର ଆଗରୁ ସବୁ କର୍ମ ସରିଯାଇଥାଏ। ବ୍ରତଘର ଟାଇମ୍ ରେ‌। ତ ବାହାଘର ସରିଲା। ତାପରେ ସେମାନେ ଆସି ଫଟୋ ସୁଟ୍ କରୁଛନ୍ତି, ଆମେ କହିଲୁ କି ଚାଲ ବୁଲିବା। ତ ଭାଇର ସାଙ୍ଗମାନେ ସବୁ ବାହାରେ ଯୋଉ ବରଯାତ୍ରୀ ଆସିଲେ ସେମାନେ ସବୁ ବାହାରେ ଅଛନ୍ତି। ମୋ ଭାଇ ଭାଇର ଶାଳୀ ଆଉ ମୁଁ ଆମେ ଜାଣିନୁ କି ସେ ସାଇଡ ରେ ଯୋଉଟା ନିଆହେଇଚି ସେଇ ସାଇଟ୍ ଶିବ ମନ୍ଦିର ଟା ଅଛି ତା ସାଇଡଟ୍ ରେ ମଶ୍ ଶାଣି ଟା ବୋଲି। ତ ଆମେ ଜାଣିନୁ। ତାଙ୍କୁ ତାଙ୍କୁ କଣ ଏମର୍ଜନ୍ସି କଣ ଲାଗୁଥିଲା ତ ସେ କହିଲେ କି ଚାଲ ଯିବା‌ ତାପରେ ଆମେ ଯାଉଚୁ ସେମାନେ ଆମକୁ ଡାକୁଛନ୍ତି ପଛରେ ଭାଇ ମାନଙ୍କ ସାଙ୍ଗ ଡାକୁଛନ୍ତି ଏଇ ଝିଅ ଯାଓନି ଯାଓନି ଆମେ କହିଲୁ ହେ ତାଙ୍କ କଥା କିଏ ଖାତିରି କରୁଚି। ତ ଆମେ ଗଲା ବେଳକୁ ଜଷ୍ଟ ସିଏ ଟିକେ‌ ଆଗକୁ ଯାଇଛନ୍ତି ମୁଁ ଏଠି ଅଛି ମୋ ନଜର ପଡ଼ିଲା କି ସେଇଟା ସୁନସାନ ଲେଖା ହେଇଚି, ମୁଁ କହିଲି ତ ମଶାଣୀ କହିକି ଆମେ ଏତେ ଜୋର ଦୌଡିକି ଆସିଚୁ ଆ କହିଲେ ସେଠି କିଏ ବିଲିଭ୍ କରିବନି। ତ ଭାଇ ଆସିକି ପାଟି କରୁଚି। କହୁଚି ତମେ ଜାଣିବ ନା ତମର କମନ୍ସେନ୍ସ ନାହିଁ, ତମକୁ ଆମେ ମୁଁ ହେ ହେତେବେଳ ଠୁ ମନା କରୁଚି ଯାଓନି ସେଟା ମଶାଣି ଅଛି ବୋଲି ତମେ ଯାଉଚ ସେଇଠିକି କହିକି ଦୁନିଆ ଗାଳି। ଘରେ କହିଲାକୁ ଘରେ ବି ଆହୁରି ଗାଳି। ତମକୁ କିଏ କହିଥିଲା ସେ ମଶାଣି ଆଡେ ଯିବା ପାଇଁ।
ଆଜ୍ଞା। ଯାହା ହଉ ମ୍ୟାମ୍ ଭୂତ ଫୁତ ଦେଖିଲି?
ସାର୍ ଦେଖିଲି ମୁଁ ତ ପଢୁ ପଢୁ କଣ ଶ୍ମଶାନ ଦେଖିକି ମୁଁ ପୁରା ଦୌଡିଚି। ମୁଁ ତାଙ୍କୁ ବି ଆଉ ତା ତାଙ୍କୁ ବି ଦେଖିନି ମୁଁ ଦୌଡିଚି।
ଆଜ୍ଞା ମ୍ୟାମ୍। ତାହେଲେ କଲ୍ ଟି ଏବେ ଆମେ ରଖୁଚର ଆଉ।
ଆଜ୍ଞା ସାର୍।
ଆଜ୍ଞା ଧନ୍ୟବାଦ ମ୍ୟାମ୍।
ସାର୍ ଧନ୍ୟବାଦ ଧନ୍ୟବାଦ କାଟି ଦିଅନ୍ତୁ।